ଆଉ
ହ୍ୟାଲୋ
ହ୍ୟାଲୋ
ହଁ କୁହ।
ତେମେ କଣ କରୁଛ? ଆଉ ଚାଲ ଏଥର ର- ର ପୁରୀ ଆଡେ ବୁଲିଯିବା ରଥଯାତ୍ରା ଦେଖି।
ହଁ ମୁଁ ବି ଭାବୁଥିଲି ଏ ବର୍ଷ କୁଆ ଟିକେ ପୁରୀ କୁଆଡେ ଯାଆନ୍ତେ ବୁଲି, ରଥଯାତ୍ରା ତ ମୁଁ କେବେବି ଦେଖିନି। ଏଇ ଏଇ ରଥଯାତ୍ରା ସମୟରେ ପୁରୀ ମୁଁ ଯାଇନି। ଆଉ ଦେଖିବା ଯିବା ବୋଲି ଭାବୁଛି। ତାହେଲେ ତମେ କେବେ କଣ ଯିବ ସବୁ ପ୍ଲାନ୍ କରିଛ?
ରଥଯାତ୍ରା ତ ଜୁଲାଇ ମାସରେ ପଡୁଛି ଦେଖିକି ଆମେ ଯିବା। ଆ ବା ସୁନା ବେଶ ବେଳକୁ ଯିବା ଆଉ। ଠାକୁର ଥିବେ ର ରଥରେ ବଡଦାଣ୍ଡରେ ଥିବେ ଆମେ ସେଇ ଟାଇମ ରେ ଯିବା ଦେଖିବା ଟିକେ ତାର ଆଉ ର ଯୋଉଟା ର ରଥଟଣା ଫାଷ୍ଟ ରଥ ରଥଯାତ୍ରା କୁ ପ୍ରବଳ ଭିଡ଼ ରହିଥିବ ସୁନାବେଶ ରେ ଆମେ ଯିବା ଯେ ରା କିରେ ଦର୍ଶନ କରିବା ପୁରା ଦୂରରୁ ଥାଇ ବଢିଆ ଦର୍ଶନ କରିବା ସୁନା ସବୁ ଲଗେଇଥିବେ ଠାକୁର। ଉ ଆଉ ଭଲ ଦେଖାଯିବ ତାପରେ ଅଭଡା ବି ବାହାରେ ଖାଇବା ଖାଇବା କିଣାକୁଣି କରିବା। ଆଉ ସବୁ ବୁଲାବୁଲି କରିବା ଦେଖିବା ଆଉ ଦି ଦିନି ଖଣ୍ଡେ ରହିକି। ଆସିବା ଆଉ।
ହଁ ଠିକ ଠିକ ଆଉ ମୁଁ ସେ ସେ ବହୁତ କଟା ହେଇଯାଇଥିଲା ଆ ତେଣୁ ଏଇଥରଟି ଆମେ ସେଇ ଅନୁସାରେ ଏ ଯିବା ଯେ ଆମେ ଆଉ ସେଇଠି ଦେଖିବାନି ହେଲା। ଆ ସେଇଠିକି ମାନେ ରଥ ପାଖାପାଖି କି ଆମେ ଯିବାନି। ପୁରା ଦୂରେଇକି ଆମେ ରହିବା। ଦୂରେଇକି ରହିକି ଦେଖିବା ନହେଲେ ସେଇଠି ଜଣେ ଆମର ରିଲେ ସନ୍ ଅଛନ୍ତି। ସେଇ ରିଲେଟିଭ ତାଙ୍କ ଘର ପାଖ ଛାତ ଉପରକୁ ପଳେଇବା। ସେଇ ଛାତ ଉପରକୁ ଯାଇକି ଦେଖିଲେ ଏ ଦେଖିବା ଆଉ ଏଥର କିନ୍ତୁ ସେଇ ଯୋଉ ର ରଥଯାତ୍ରା ସେଇ ଯୋଉ ଭିତୁରୁକୁ ଏଇଥର ଯିବାନି। ଏ ମାନେ ଆମେ ଆର ଥର କେତେ ଲୋକ ଦଳା ଚକଟା ହେଲେ ଫସିଲେ ଆଉ ବାହାରି ହବନି ତାର ଖରା ତ ଯୋଉ ହଉଚି ଗରମ ହଉଚି। ଆଉ ଏଇଟା ମୁଁ ଭାବିଚି ନା କଣ କୋହୁଚ?
ଆମେ ଆମେ ଭିଡକୁ ଯିବାନି ଆମେ ଯୋଉ ଯୋଉ ଫର ଯୋଉ ଫାଙ୍କା ଜାଗାରେ ଦେଖିବା ଦୂରରୁ ଥାଇକି ଦର୍ଶନ ଭଲସେ ହବ। ତାପରେ ବି ଭି ଭିଡ଼ ତ ହୋଉଚି ପ୍ରବଳ ଯେ ସବୁଆଡୁ ଲୋକ ଦେଶ ବିଦେଶରୁୁ ବାହାର ଲୋକ ଆସୁଚନ୍ତି ଦ ଦର୍ଶନ କରିବା ପାଇଁ ଭିଡ ଆର ବର୍ଷ ଦଳା ଚକଟା ହେଇଥିଲେ ଜଣେ ଚାଲି ଯାଇଥିଲେ ଆଉ କେତେଜଣ ଆହତ ହେଇଥିଲେ ବି। ଆଉ ଆମେ ସେମିତି ଦେଖି ଦେଖ ଫାଙ୍କାରେ ଯାଇ ଦର୍ଶନ କରିବା। ଆଉ ପୋଲିସ ବାହାରେ ପୋଲିସ ଫୋର୍ଷ ସବୁ ତ ରୋହୁଛନ୍ତି ଆଉ ଗରମ ବି ପ୍ରବଳ ହୋ ଉଚି ତାପରେ ଗରମ ପାଇଁ ଦମ କଳ ଗାଡି ଆସି ପାଣି ସ୍ପ୍ରେ କରୁଛନ୍ତି ଛତା ତାପରେ ଖରା ପାଇଁ ଛତା ପାଣି ବୋତଲ ସବୁ ଦୋଉଛନ୍ତି ବି ପିଇବା ପାଇଁ ଲୋକଙ୍କୁ ସାହାଯ୍ୟ କରୁସୁନି। ଆମେ ସେମିତି ଦେଖିକି ଯିବା ଆଉ ତାପରେ ଦିଦିନି ରହିବାତାପରେ ବାହୁ ଠାକୁର ବାହୁଡି ବାହୁଡିିକି ଗଲାଠୁ ମନ୍ଦିରକୁ ଆମେ ତାପରେ ଆସିବା ତା ପରଦିନ।
ହୁଁ ତାହେଲେ ଗୋଟେ କାମ କରିବା। ଆମର ତିନି ଚାରି ଦିନି ଆଗରୁ ଯିବା ହେଲା। ସେଠି ଯାଇଁକି ଗୋଟେ ଘରେ ରହିଯିବା ଘରେ ରହିବା ଆଗେ ସବୁ ଠାକୁରଙ୍କ ଦର୍ଶନ ମନ୍ଦିର ବୁଲି ଦର୍ଶନ କରି ଏ ସେ ପାଖ ଆଖର ଯାହା ସବୁ ଲୋକନାଥ ମନ୍ଦିର କୋଣାର୍କ ଅ ଯାହା ସବୁ ଅଛି ସିଆଡେ ସବୁ ଆଗେ ବୁଲିଦବା କ୍ଷୀରଚୋରା ଗୋପୀନାଥ ମନ୍ଦିର ସବୁ ବୁଲିବା ସମୁଦ୍ର କୂଳେ ସବୁ ବୁଲିବା ଆଉ ରଥ ଯାତ୍ରା କୁ ଖାଲି କେବଳ ରଥରେ ଥିବା ଠାକୁରଙ୍କୁ ଯିବା ଯେ ଦୂରରୁ ଦେଖିବା ଛାତ ଉପରେ ନଲେ ବୋହୁତ ଛାତ ଉପରେ ଦେଖିଲେ ବଢିଆ ଦେଖାଯିବ। ଆଉ ସେଇଆ ଦେଖିବା ଆଉ ତାହେଲେ ଗୋଟେ କାମ କରିବା ଆମର ଗାଡି ନେଇକି ଯିବା ନା କେ ଗାଡି ନେଇକି ଗଲେ ଠିକ ହବ? ହବ ନା ଏମିତି ଟ୍ରେନରେ ଯିବା ନା ବସ ରେ କେମିତି କଣ ହବ ବୋଲି ଭାବିଚ?
ଆମେ ଟ୍ରେନ ରେ ଯିବା ହାରି। ଟ୍ରେନ ରେ ସୁବିଧା ଆମର ଭଲ ସୁବିଧା ଏଇନେକା ଅଛି। ଗାଡି ଗଲେ ପାର୍କିଂ କରିବା ପାଇଁ ସୁବିଧା ହବନି ଗାଡି ଗୁଟେ ଜାଗା ରଖିଲେ ପୁରା ଭୟସ ତମକୁ ବହେବାଟ ଚାଲିବାକୁ ପଡିବ ଆମେ ଟ୍ରେନ ରେ ଗଲେ ଷ୍ଟେସନରେ ଉହ୍ଲେଇଲେ ସେଇଠୁ ଅଟୋ କରିକି ପାଟ ଯୋଉ ଷ୍ଟେସନ ରୁ ଯିବା ଭାରି ଟେସନ ରୁ ଆରାମସେ ପୁରୀ ଗମେଣ୍ଟ ବସ ପୁରୀ ସିଧା ଯାଉଚି। ସେଠୁ ଆମେ ଡାଇରେକ୍ଟ ଯିବା ବଡ ଦାଣ୍ଡ ଓହ୍ଲେଇବା। ଆଉ ସେଇଠୁ ଯାଇକି ବୁଲିବା ଛୋଟ ପିଲାଙ୍କୁ ବି ସେ ଯୋଉ ପାଞ୍ଚ ବର୍ଷ ତଳକୁ ପିଲାକୁ ଟୋଟାଲ ଆମେ ନବାନି ବଡ଼ ଆମେ ସବୁ ବଡ ଲୋକ ଯିବା ଛୋଟ ଛୁଆଙ୍କୁ ନେଇକି ଗରମରେ ଯ ଜାକି ହେଇ ଚାପି ହେଇଯିବେ ତାପରେ ନିଜେ ବି ଗରମରେ ଆମେ ରହିପାରିବାନି ଛୋଟ ଛୁଆଙ୍କୁ ନବା କେମିତି। ଆମେ ନିଜେ ଯିବା ଛୋଟ ଛୁଆଙ୍କୁ ନବାନି ଛୋଟ ଛୁଆ ବଡ ହେଲାଡୁ ତାଙ୍କୁ ଆଉ ଥରେ ନବା ଆଉ। ଫାଙ୍କା ଜାଗା ହେଲାଠୁ ଯିବା।
ହଁ ଆଉ ତାହେଲେ ଗୋଟେ କାମ କରିବା। ତାହେଲେ ସେଇଆ ସେମିତି କଲେ ଯାହାବି ଚାରି ପାଁନଦିନ ପାଇଁ ଯାହା ଏ ସବୁ ଜିନିଷ ପତ୍ର ନବା କଥା ସବୁ ତମେ ପ୍ୟାକିଙ୍ଗ କରିଦେଇଥିବ ଅ ମାନେ ଯାହାଜେ ତମେ ଆଉ ପିନ୍ଧା ପିନ୍ଧି ଆମେ ସବୁ କରିବା ଚାରି ପାଞ୍ଚ ଦିନ ପାଇଁ ଶୁଖିଲା ଖାଇବା କିଛି ନେଇଯାଇଥିବା। ଏଠି ତ ରଥଯାତ୍ରା ସମୟରେ ବହୁତ ଗହଳି। ତାରେ ବାହାର ଜିନିଷ ଖାଇଲେ ବି ସ୍ୱାସ୍ଥ କ୍ଷତିକାରକ। ତେଣୁ ସବୁ ଘରୁ ସବୁ ବିଭିନ୍ନ ଛତୁଆ ଆ କଣ ସବୁ ଶୁଖିଲା ଜିନିଷ ସବୁ ନେଇକ ଗଲେ ସୁବିଧା ହବ ସେଠି ଖାଇବା ପାଇଁ ବୁଲାବୁଲି କରିବା ପାଇଁ ଦେହ ବି ଠିକ ରହିବ। ଆଉ ସେଇୟଆ କରିବା। ଆଉ ଏଥର ରଥଯାତ୍ରାରେ କାଳେ ମୁଁ ଶୁଣୁଚି ବାହାରୁ ଉ ମାନେ ବାହାର ଦେଶରୁ ବହୁ ଲୋକ କାଳେ ଏଇଥର ଆସୁଚନ୍ତି ଆମର ରଥଯାତ୍ରା କୁ ଦେଖିବା ପାଇଁ। ଅନସାରେ ସେ ସୁଯୋଗ ସେମାନେ ଏଇଟା ବର୍ଷକୁ ଥରେ ନା ପାଉଚନ୍ତି। ତେଣୁ ବାହାରୁ ବହୁତ ସାରା ଲୋକ ଆସୁଚନ୍ତି ଦେଖିବାକୁ ରଥଯାତ୍ରା କୁ। ଆଉ ରଥଯାତ୍ରା ତ ଆମର ତ ଓଡିଶା କଣ ବିଶ୍ଵ ପ୍ରସିଦ୍ଧ। ପୁଣି ଏବେ ଦେଖିଥିଲି ବହୁତ ରଥଯାତ୍ରା ଏଥର ଓଡିଶା ମାନେ ଆମ ଭାରତ ବାହାରେ ବି ପାଳନ କରାଯାଉଚି। ଆଉ ଯୋଉ ରଥଯାତ୍ରାରେ ସବୁ କଣ ପୁରୀ ଯୋଉ ଏଥର ଯିବ କଣ ସବୁ କିଣାକୁଣି କରିବ ବୋଲି ଭାବିଚ?
ହଁ ରଥଆତ୍ରା କୁ ଗଲେ ଆମେ ଯୋଉ ସମୁଦ୍ର କୂଳରେ ଏବେ ରଥଯାତ୍ରା ଟାଇମରେ ତ ପ୍ରବଳ ଭିଡ ଭିଡ କ ତାପରେ ଅଧିକ ରେଟ୍ କରିବେ ସେମାନେ। ଆମେ ଦେଖିକି ଯାଉଚେ ଯେହେତୁ ସେଠି ତ ଯୋଉ ପ୍ରସିଦ୍ଧ ଖଜା ଯୋଉ ଭୋଗ ବାହାରେ ବିକ୍ରି ହୁଏ ସେ ଭୋଗ। ସେଇଟା ତାକୁ ଆଣିବା ତାପରେ ବା ଯେଉଁ ସମୁଦ୍ର ଅ ଜିନିଷ ସବୁ ବିକି ଶଙ୍ଖ ଘର ସଜାସଜିା ସବୁ ଜିନିଷ ବିକ୍ରି ହଉଚି ତାକୁ ଆଣିବା। ଆଉ ସନ୍ଧ୍ୟା ଟାଇମ ରେ ଯୋଉ ସମୁଦ୍ର କୂଳରେ ବୁଲାବୁଲି କଲେ ଭଲ ଲାଗେ। ସେଠି ବସିକି ଦେଖିବ ତାପରେ ସୂର୍ଯ୍ୟ ଅସ୍ତ ଯୋଉ ହଉଚନ୍ତି ତାକୁ ବି ଦେଖିବାକୁ ଭଲ ଲାଗିବ। ଆଉ ସେଠୁ ଦେଖିକି ତାପରେ ବୁଲାବୁଲି କରିକି ତାର ସନ୍ଧ୍ୟା ସନ୍ଧ୍ୟାରେ ପୁଣି ଯାଇକି ଆମେ ହସ ହୋଟେଲକୁ ଯାଇକି ରହିବା ଆଉ। ରାତିରେ ଖାଇ ପିଇକି ତାର ସମ ତା ସେ ଅଭଢଡା ତ ରଥଯାତ୍ରା ଟାଇମରେ ମନ୍ଦିରର ଅଭଡା ଏ ବନ୍ଦ ମନ୍ଦିରର। ନାଇଁ ଖାଇ ଯଦି ମାଉସୀ ମା ଠାକୁର ତ ମାଉସୀ ମନ୍ଦିରରେ ରୁହନ୍ତେ ସେଇଠି ଖାଇବା ମିଳିବ। ସେଠି ମିଳିବ ତ ଟିକେ ଭି ଅଧିକ ଭିଡ ଲୋକ ସେଠୁ। କାଁନା ଏପଟେ ନଦ ବନ୍ଦର ହେଇଯା ଲୋକ ସେଠୁ ଖାଇବେ ବୋଲି। ବର୍ଷ ବର୍ଷେକ ଥରେ ହୁଏ ସେଇଠି ମାଉସୀମା ମନ୍ଦିର ଖାଇବା ଟା। ସେଇଥିପାଇଁ ଅଧିକ ଭିଡ ରୁହନ୍ତି। ସେଇଠୁ ଟିକେ ଖାଇବା ଥିଲା ପା ବି ସେଠୁ ବି ମିଳେନି। ତା ଚିହ୍ନା ଲୋକ ଥିଲେ ବା ଭିତରୁ ବା ଖାଇବା ଆଣିପାରିବ। ସେଇମିତି ଦେଖିଆ ଆମେ କରିବା ଆଉ।
ହୁଁ ଆଉ ତାହେଲେ ଏଥର ମାଉସୀ ମା ମନେ ପକେଇଲେ ଗୋଟେ ଭଲ କଥା। ମାଉସୀ ମା ମନ୍ଦିର ଏଥର ଯାଇକି ସେଇଠି ଟିକେ ଅଭଢା ଏଥର ଖାଇଆ। କାରଣ ଆଉଷୀ ମାଙ୍କ ଅଭଢା ଖାଇବାଟା ବହୁତ ଭାଗ୍ୟର କଥା। ସେଇଠି ଅଭଢା ଖାଇବା ଆଉ ଗୋଟେ କଥା ଏଥର ସବୁ ସେଠି ବଢିଆ ବଢିଆ ସବୁ ପୁରୀରେ ଏଥର କାରଣ ଯେହେତୁ ଏଇଟା ମାନେ କଣ କହିଲ ଭାରତ ବାହାରୁ ବି ବୋହୁତୁ ସାରାଭକ୍ତ ମାନେ ଆସୁଛନ୍ତି ନା ଦର୍ଶନ ପାଇଁ ସେଠି ପୁରୀରେ ଏଥର ମୁଁ ଶୁଣୁଚି ବୋହୁତ ହଁ ସବୁ ହାତବୁଣା ମାନେ ଶାଢୀ ଡ୍ରେସେ ଏଁ କପଡା ସବୁ ମିଳୁଚି। ଯେ ଆମେ ଦେଖିଆ ଏଥର ଟିକେ ରଥଯାତ୍ରା ବୁଲାବୁଲି ସାରି ଆମେ ଟିକେ ଯିବା କୋଉଠିକି କହିଲ ସେଇ ଯୋଉଠି ହା ହାତ ବୁଣା ସବୁ କପଡା ବିଣା ହୋଉଚି ସେଇଠୁ ଦେଖିକି ଭଲ ଆମର ଶାଢୀ ଆଉ ଡ୍ରେସେ ଯାହାବି ଆଣିବା ଆଉ ଶାଲ ସବୁ ଶାଲେ ତାକୁ ଆଣିବା ଚଦର ଯୋଉ ଘୋଡେଇ ହୋଉଚେ ସେଇଗୁଡା ସବୁ ଆଣିବା ବୋଲି ମାନେ ମୁଁ ଭାବୁଚି ଆଉ ଗୋଟେ କଣ କହିଲ ଉଁ ଏଥର ଆଉ କିଏ ଯିବେ ବୋଲି ଆମେ ତ ଯିବା ଆଉ ଜଣେ କିଏ ଦି ଜଣ ଯଦି ତମେ ଚାହିଁବ ଓଃ ଖୋଜିବ ତମ ସେପଟୁ ଯଦି କିଏ ରଥଯାତ୍ରାକୁ ଦେଖି ନାହାନ୍ତି? ତେ ଜଣେଇବ ଆଉ ମୁଁ ମଧ୍ୟ ସେମିତି ଜଣେଇବି କୋଉ ଲୋକ ଆମ ଏପଟ ସାଇଟରୁ ଚାହୁଁଚନ୍ତି ଟିକେ ଯିବାକୁ? ପାଇଁ ସେମାନେ ଯାଇ ପାରୁନାହାନ୍ତି ସେ ତ ଏକୁଟିଆ ଯାଇପାରୁନାହାନ୍ତି। ଯେ ଭାବୁଚି ତାଙ୍କୁ ମୁଁ ସାଙ୍ଗରେ ନେଇକି ଗଲେ ନେ ସାଙ୍ଗ ହେଇକି ଆମେ ସବୁ ମିଶିକି ଦେଖନ୍ତୁ। ସେମାନେ ବି ଖୁସି ହୁଅନ୍ତେ ଆମକୁ ବି ଟିକେ ଭଲ ଲାଗନ୍ତା ମନ ବି ଟିକେ ଭଲ ଲାଗନ୍ତା। ଆଉ ଅଁ ପ୍ରଭୁଙ୍କ ଦର୍ଶନ ହୁଅନ୍ତା ଆଉ। ନା କଣ କୋହୁଚ ଏ ମତାମତରେ ଠିକକିନା ଆଉ କଣ କୋହୁଚ?
ହଁ ଆମର ବି ଏଠୁ ପାଞ୍ଚ ଛଅ ଜଣ ଯିବେବେଲି ବାହାରୁଛନ୍ତି। ଗଲେ ସେ ତମେ ଗଲେ ଆମକୁ ଡ଼ାକିବଯେ ସାଙ୍ଗ ହେଇକି ଏଇଠୁ ଆମେ ସବୁ ଟ୍ରେନରେ ଯିବା ଆଉ। ଆଉ ଗଲେ ସମସ୍ତେ ବୁଲିବାଏକାଠି ଗଲେ କଣ ସମସ୍ତେ ହକେହି ହଜିବେନି କି ଏମାନେ ଗୋଟେ ଗୋଟେ ଏକାଠି ସାଙ୍ଗ ହେଇକିନା ଗଲେ ଦେଖାଦୁଖି କରିବ। ଆଉ ଜଣେ ଦିଜଣ ଗଲେ କଣ ଏତେ ଲୋକ ଯିବେ ତାର ସମସ୍ତଙ୍କ ଦାୟିତ୍ବ ନେଇପାରିବାନି। ତା ସମସ୍ତେ ମିଶିକିନା ଗଲେ କଣ ସମସ୍ତେ ସମସ୍ତଙ୍କୁ ନେଇପା ଦେଖିପାରିବେ ନେଇପାରିବେ। ଆଉ ବୁଲାବୁଲି କରିବା ମୁଁ ଆଉ ମୁଁ ମୋର ଷବୁ ଥରେତ ହୋଉଚି ରଥଯାତ୍ରା। ଆଉ ଯାଇଁକି ଦେଖିବା ଆଉ ବର୍ଷା ବି ଟିକେ ଟିକେ ସେଇ ଟାଇମରେ ବର୍ଷା ବି ଆରମ୍ଭ ହୋଇଯାଇଥିବ। ଭଲ ଲାଗିବ ଟିକେ ରଥ ଟାଣିବର ରଥ ବି ଟିକେ ଟାଣିବା ଆମେ ଯାଇଁକି। ଭଲ ଲା ଆଉ କଣ ସବୁ ହଁ ବଡ଼ ପିଲାତ ସୋ ଯୋଉମାନେ ଯିବେ ଛୁଟି ପିଲାଙ୍କର ବି ସେ ଟାଇମରେ ସ୍କୁଲ ଛୁଟି ଥିବ। ସେମାନେ ବି ଯାଇପାରିବେ ପିଲାମାନେ ଯୋଉ କହୁଛନ୍ତି ଯେ ବଡପିଲାମାନେ ଯିବେ। ଆ ଆ ସବୁ ଯିବାଆଉ।
ହୋଉ ଆଉ ତାହଲେ ଆମେ ଏଇନା ଫୋ ଫୋନ ଚାଲ ରଖ ପୁଣି ପଛରେ କେତେବେଳେ ଫାଙ୍କା ହେଲେ କଥା ହବା ଆଉ।
ହଁ ହଁ ହଉ।